ହ୍ୟାଲୋ କଣ କରୁଚ?
ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର, କଣ କରୁଚ?
ମୁଁ ଘରେ ଥିଲି, ଆପଣ କଣ କରୁଛନ୍ତି?
ନା ମୁଁ କିଛି କରୁନେଇ ଏମତି ଘରେ ବସିଚି ଆଉ।
ଆଚ୍ଛା।
ଖରା
ଆପଣଙ୍କର ଖାଇବା ହେଲାଣି?
ମୋର ଖାଇବା ହେଲାଣି, ଆପଣଙ୍କର?
ହଁ ଖାଇବା ସରିଲାଣି, କଣ ଖାଇବା ଥିଲା ଆଜି?
ଆ ଆମର ମୋର ହେଇଥିଲା ଜହ୍ନି ଆଳୁ ଭଜା ଦହି ଆପଣଙ୍କର
ଆଚ୍ଛା ବୋହୁତ ସୁସ୍ୱା
ଆ
ବୋହୁତ ସୁସ୍ୱାଦୁ ଖାଦ୍ୟ ଖାଇଚନ୍ତି ଆପଣ ଆଜି। ମୁଁ ମଧ୍ୟ ଭାତ, ଡାଲି, ଆମ୍ବ ଆଉ ଭଜା।
ଆଚ୍ଛା ଆଚ୍ଛା ଆଚ୍ଛା। ପାଗ କେମିତି ଅଛି ସେପଟେ?
ପାଗ ର ବୋହୁତ ସୁନ୍ଦର ପାଗ ଅଛି ଆଜି। ଯେପରିକି ବର୍ଷା ମଧ୍ୟ ହେଉନାହିଁ କି ଖରା ମଧ୍ୟ ହେଉନାହିଁ। ସୁଲୁସୁଲିଆ ପବନ ବହୁଚି ମେଘୁଆ ପାଗ ଅଛି ବୋହୁତ ସୁନ୍ଦର ଲାଗୁଚି।
ଆ ଆଚ୍ଛା ଆଚ୍ଛା।
ଆଜ୍ଞା ଆପଣଙ୍କର ପାଗ କିପରି ଅଛି?
ଗୋ ଜୋରେ ଖରା ହୋଉଚି, ବୋହୁତ ଗ ଗରମ ବି ହୋଉଚି।
ହୁଁ। ଆଜ୍ଞା, ଆଉ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ଘରେ ଭଲ ଅଛନ୍ତି, ଆପଣଙ୍କ ଘରେ ସମସ୍ତେ?
ଆଜ୍ଞା ଆଜ୍ଞା ଭଲ ଅଛି, ସମସ୍ତେ ଭଲ ଅଛନ୍ତି, ଆ ଆପଣଙ୍କ ପରିବାରରେ କେତେ ଜଣ?
ହଁ ଆମ ପରିବାରରେ ଅଛ ଆମେ ପାଞ୍ଚ ଛଅ ଜଣ
ଯେପରିକି ଯେପଟିକି କେହି କିଏ କିଏ ଅଛନ୍ତି?
ଆମେ ଅଛୁ ଭାଇ ଭଉଣୀ ମା ବାପା ଏମିତି ଆଉ ହୁଁ
ଆଚ୍ଛା ଆ ଆ ଆମ ପରିବାରରେ ଚାରି ଜଣ ଯେପରିକି ବାବା ମମି ବା ବାପା ମା ମୁଁ ମୋ ସାନ ଭାଇ। ଗୋଟେ ଛୋଟିଆ ପରିବାର ସୁଖୀ ପରିବାର। ଆପଣ କଣ କରନ୍ତି ଯେମିତି କିି ଅ ପାଠ ପଢ଼ନ୍ତି ନା କିଛି ଚାକିରୀ କରନ୍ତି? କି କିଛି ବ୍ୟବସାୟ କରନ୍ତି।
ନା ନା ମୁଁ ପଢ଼ା ପଢ଼ି କରୁଚି।
ଆଚ୍ଛା ଆପଣ ତାହେଲେ ଏବେ ପ ପାଠ ପଢୁଛନ୍ତି ଆଜ୍ଞା।
ଓ ହୋ ଏ ଚା ଚାକିରି ପଢା ପଢି ଚାଲିଛି।
ଆଚ୍ଛା ଚାକିରୀ ପାଇଁ ଆପଣ ପ୍ରସ୍ତୁତ ହଉଚନ୍ତି। ଚାକିରୀ ପାଇଁ ଆପଣ ପ୍ରସ୍ତୁତ ଅଛନ୍ତି ନା ଠିକ୍ ଅଛି। କଣ କୋଉ ଚାକିରି ପାଇଁ ଆପଣ ପ୍ରସ୍ତୁତ ହଉଚନ୍ତି?
ମୁଁ ଓଡି଼ଶା ପ୍ରଶାସନିକ ସେବା ପାଇଁ ପଢ଼ା ପଢ଼ି ଚାଲିଚି।
ଆଚ୍ଛା। ଆପଣ ପ୍ରୟାସ କରିଲେଣି କିଛି ପରୀକ୍ଷା ଯେପରିକି ଆ
ହଁ ହଁ ଏ ଏଇ ଏଇଥର ଏଇଥର ଦେଇଥିଲି ପରୀ ଭଲ ହେଇଚି। ରେଜଲ୍ଟ ଆସିଲେ ଜଣା ପଡିବ କେମିତି କଣ ହେଇଚି।
ଆଚ୍ଛା କଣ ଭାବୁଛନ୍ତି ଆପଣ ଫଳା ଫଳ ଆସିଲେ ଆପଣ ଉତ୍ତୀର୍ଣ୍ଣ କରିଥିବେ?
ହଁ ଲାଗୁଚି ତ ଉତ୍ତୀର୍ଣ୍ଣ କରିଥିବି କିନ୍ତୁ ଜଣା ନାହିଁ କେତେ କଟ ଅପ୍ ଯିବ ସେ ଉପରେ ଉଁ ରହିଲା ମତେ ତ ଲାଗ ବୁଝିକି ଉତ୍ତୀର୍ଣ୍ଣ ହେଇଥିବେ।
କଣ କେମିତି କଣ ଆପଣଙ୍କର ଅ ଜାଣିବା ଜାଣତାରେ? କଣ କେମିତି କଟ ଅପ୍ ଯିବ ବୋଲି ଆପଣ ଭାବୁଚନ୍ତି?
ଏଥର ଟିକେ କଟ ଅପ୍ ତ କମ ଯିବ ବୋଲି ଭାବୁଛୁ କାହିଁକି ନା ଅଲଗା ଥର ଅପେକ୍ଷା ଏଥର ଟିକେ ଟିକେ ଅଲଗା ର ଥିଲା।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
ଅଲ ଅଲଗା ଥର ଯେମିତି ରୁହେ ମୁଁ ଦିଥର ଦେଇଚି। ଇୟା ପୂର୍ବ ଥର ଯେମ ୟାଠୁ ଟିକେ ଅଲଗା ଟାଇପ୍ ର ସେ କୋଶ୍ଚିନ ର ପ୍ୟାଟନ୍ ଥିଲା ଏ
ଆପଣଙ୍କ ମତରେ କଣ ଥିଲା ମାନେ ସରଳ ଥିଲା ନା ଜଟିଳ ଥିଲା? ଆଚ୍ଛା ଆପଣଙ୍କ ମତରେ କଣ ସରଳ ଥିଲା ନା ଜଟିଳ ଥିଲା?
ହଁ ଆଉ ଆପଣ କଣ କରନ୍ତି? ହଁ କୁହନ୍ତୁ।
ମୁଁ ବ୍ୟବସାୟ କରେ ମୁଁ ବ୍ୟବସାୟ କରେ।
ଓହୋ କି ବ୍ୟବସାୟ କରୁଚନ୍ତି?
ମୋର ଫଟୋ ଚିତ୍ର ର ଏମତି ବାହାଘର, ବ୍ରତ ଘର। ଏସବୁରେ ଫଟୋଗ୍ରାଫି କରାଯାଏ ଏଡିଟିଂ କରାଯାଏ। ଆଉ ଜନସେବା କେନ୍ଦ୍ର ମଧ୍ୟ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ଜନସେବା କେନ୍ଦ୍ରରେ ଯେପରିକି ଆମର କାଷ୍ଟ ରେସିଡେନ୍ସ ଯେ ତୀ ଜାତି ପ୍ରମାଣ ପତ୍ର
ଓ ଆପଣଙ୍କ ଜନ ସେବାକେନ୍ଦ୍ରରେ ସବୁ ସବୁ ଆଧାର କାର୍ଡ ହୋଉଚି ନା ନା ଆପଣଙ୍କ ଜନସେବା କେନ୍ଦ୍ରରେ?
ଆଧାର କା ଆ ଗୋଟି ନାମ, ଠିକଣା, ମୋବାଇଲ ନମ୍ବର। ଏସବୁ ମଧ୍ୟ ହେଇପାରୁଚି।
ହଁ।
କରିପାରିବେ। ଏସବୁ ବ୍ୟବସାୟ ମୋର ରହିଅଛି। ଆପଣଙ୍କ ପରିବାରରେ ଆଉ କିଏ କଣ କିଛି କରୁଚନ୍ତି, ଯେମିତି ଅ ସରକାରୀ ଚାକିରୀ? ସରକାରୀ ଚାକିରି ହୋଉ କି ନହେଲେ ବ୍ୟବସାୟୀ କି ଆଉ କିଛି କଣ କରୁଚନ୍ତି ଆପଣଙ୍କର କିଛି ପରିବାରର?